ହଁ।
କଣ କରୁଥିଲ?
ତମେ କଣ କରୁଚ?
ମୁଁ ଏଇଠି ବସିଥିଲି ଟିକେ ଆଜି ବର୍ଷା ପାଗ ଯାହା ହୋଉ ଖରାରାକୁ ଆଜି ଟିକେ ଏ କାଳିଆ ହେଇଥିଲା ସକାଳୁ ଏବେ ଟିକେ ବର୍ଷା ପାଗ ଯେ ବାହାରକୁ କୁଆଡେ ଯାଇ ହୋଉନି ବସିଚି ଆଉ।
ଉଁ ହୁଁ। ଆଉ ଘରେ ସବୁ ଭଲ?
ହଁ ସମସ୍ତେ ଭଲ ଆଉ ଆଗକୁ ତ ରଥଯାତ୍ରା ଆସୁଚି। ଆଉ ସବୁ ପର୍ବ ପର୍ବାଣୀ ତମ ଆଡେ ସବୁ କେମତି କଣ ହୋଉଚି ହୋଲି ହୋଉ ଅଁ ଦୀପାବଳି ହୋଉ
ରଥଯାତ୍ରା ତ ଏବେ ହବ ତମେ ଗୋଟେ କାମ କରିବ ତମେ ଅକ୍ଟୋବରରେ ଲ ଲକ୍ଷ୍ମୀ ପୂଜାକୁ ଆସିବା ଆମ ଆଡେ। ଆମର ନ-ହଁ ଆମର ପୁରା ବଢିଆ ହୁଏ ଲକ୍ଷ୍ମୀପୂଜା ସାତ ଦିନି ପୁରା ହୁଏ ଆମ ଗାଁରେ।
ହୋଉ ତାହଲେ ଏବ ବର୍ଷ ଲକ୍ଷ୍ମୀପୂଜାରେ ତମ ଗାଁ କୁ ନିହାତି ଯିବୁ ଆମର ବି ଏପଟେ ଭଲ ହୁଏ। କିନ୍ତୁ ତମେ ଯେହେତୁ ଡାକିଲଣି ତମ ପଟ କୋହୁଚ ବେଶୀ ବଢିଆ ହୁଏ ତ ତାହେଲେ ଏ ସବୁ ବର୍ଷ ତ ଆମ ଗାଁରେ ଆମେ ଦେଖୁଚୁ କି ସବୁ ବର୍ଷ ରହୁଚୁ କିନ୍ତୁ ଏ ବର୍ଷ ତମ ଗାଁକୁ ନିହାତି ଯିବୁ ଆଉ।
ତମର କଣ ଯୋଉ କୁଆଁ କୁମାର ପୂର୍ଣ୍ଣିମା ସେ ଯୋଉ ଲକ୍ଷ୍ମୀପୂଜା। ତମର କଣ ଯାତ୍ରା ଫା ତ୍ରା ପଡେ ପୁର?
ଅଁ ଯାତ୍ରା ପଡେନି କିନ୍ତୁ ଗାଁରେ ଭୋଉତୁ ଜାଗାରେ ମେ-ଉଁ-ଖାଲି ମେଢ ହୁଏ ଯୋଉ ଠାକୁରଙ୍କ ମେଢ ଭୋଉତ ଜାଗାରେ କରାଯାଏ ଅଁ-ଭଲ ଟିକେ ଭଲସେ କରାଯାଏ କିନ୍ତୁ ଯାତ୍ରା ଫାତ୍ରା ପଡେନି ଏ ଗାଁ ଲୋକ ଯାହା ଅଁ ଦୋକାନ ସବୁ ଯାହା ଯିଏ ଖାଇବା ଦୋ ଦୋକାନ ହେଲା କି କିଛି ଏଁ ଛୋଟ ଛୁଆଁ ଖେଳନା ଫେଳନା ଗାଁ ଲୋକ ହିଁ ପକାନ୍ତି ବାହାରୁ ଲୋକଙ୍କୁ ଆଣନ୍ତିନି କି ଯାତ୍ରା ପଡେନି ଏମିତି ଗାଁରେ ଗୋଟେ ଛୋଟ ଆକାରରେ ହୋଉ ପଛେ ଟିକେ କରନ୍ତି ଆଉ।
ଆମର ପୁରା ଆମର ପୁରା ମୀନା ବଜାର ପଡିବ ଯାତ୍ରା ପାଟି ଯୋଉ ପଡିବ ଦିଟା ଆଗୁରୁ ତ ତିନିଟା ଲେଖା ପଡେ ଏବେ ଦିଟା ଲେଖା ପଡୁଚି ମୀନାବଜାର ଗୋଟେ ପଡୁଚି ମୀନା ବଜାରରେ ଦୋଳି ଫୋଳି ସବୁ ଆଉ ଉଁ ଗାଁ ଲୋକ ବେଶୀ ଆମର ସେଠି ଦୋକାନ ଫୋକାନ ଦେଇକି ଆମର ବଡ ଗାଁ ନା ପୁରା। ହଁ ଗାଁ ଲୋ ରୁ ଅଧା ଲୋକ ଖାଲି ଦୋକାନ ଫୋକାନ ଦେଇଦିଅନ୍ତି ବଢିଆ ହୁଏ ବନ୍ଧୁ ବାନ୍ଧବ ପୁରା ଝିଅ ଝିଆଣି ସବୁ ଆସିକି ଗାଁ ପୁରା ଫୁଲୁ।
ଓ ଭଲ
ବଢିଆ ହୁଏ ଆଉ କୁଆଁର ପୂର୍ଣ୍ଣିମା ଦିନ କୁମାର ପୂର୍ଣ୍ଣିମା ଦିନ ଝିଅ ମାନେ ପୁରା ଶାଢୀ ଫାଢୀ ପିନ୍ଧିକି ଯାଆନ୍ତି ଚାନ୍ଦ ବୁଡେଇବା ପାଇଁ ଯୋଉ ପୂଜା କରିଆ ପାଇଁ ସେଇଟା ପୁରା ବାଜା ଫାଜା ନେଇକି ଯାଆନ୍ତି ବଢିଆ ହୁଏ ସେଇଟା। ଚାନ୍ଦ ପୂଜା କରିକି ଆସନ୍ ତାକୁ ଗାଁ ରେ ବୁଲାନ୍ତୁ ଆମ ଗାଁ ରେ କୋଡିଏ ଟା ବାଇଶି ଟା ଭଳିଆ ମେଢ ତିଆରି ହୁଏ।
ହଁ ତମ ଗାଁରେ ତାହେଲେ ବହୁତ ବଢିଆ ହଉଚି ଏ ବର୍ଷ ନିହାତି ଆଉ ଆମ ଗାଁ କରିକି ତମ ଗାଁକୁ ଯିବୁ କୁମାର ପୂର୍ଣିମା ବି କରିବୁ ହେଟି ଲ କରିବୁ ରହିକି ଆସିବୁ ତାହେଲେ ଯେହେତୁ ତମ ଗାଁ ରେ କହୁଚ ଏତେ ଯାତ୍ରା ପଡେ ମୀନା ବଜାର ପଡେ ତ ବହୁତ ବଢିଆ ସେ ହଉ ଥିବ ତାହେଲେ ଆମ ଗାଁରେ ହେମିତ ନର୍ମାଲ ଖାଲି ଠାକୁର ବହୁତ ମେଢ ହୁଅନ୍ତି। କିନ୍ତୁ ଗାଁ ଲୋକ ଯାହା ଦୋକାନ ଫୋକାନ ଦିଅନ୍ତି ଆଉ ବେଶୀ ଯାତ୍ରା ଫାତ୍ରା ହୁଏନି ଲକ୍ଷ୍ମୀ ପୂଜା--ତମ ଆଡେ ଯେହେତୁ ବଢିଆ କହୁଚ ହଉଚି ଏ ବର୍ଷ ନିହାତି ତମ ଗାଁ କୁ ଯିବୁ ଆଉ ସବୁ କଣ ସବୁ କେମିତି କଣ ସବୁ ଆଉ ସବୁ
ଆମ ଗାଁ ରେ ଆମର ଲ ଲକ୍ଷ୍ମୀ ପୂଜା ଭଲ ହୁଏ ଗଣେଶ ପୂଜା ବି ବଢିଆ ହୁଏ ମାନେ ଗଣେଶ ପୂଜାରେ ବି ଆମର ପନ୍ଦରଟା ପ୍ଲସ ହୁଏ ମେଢ ତିଆରି ହୁଏ ଆଉ ଗ ଗଣେଶ ପୂଜାରେ ବି ଯାତ୍ରା ପଡେ ଯାତ୍ରା ପାଟି ପଡେ ମିନା ବଜାର ପଡେ ଦି ତିନି ଦିନି ପାଇଁ ପଡେ। ଗଣେଶ ପୂଜା ତାପରେ ବିଶ୍ଵକର୍ମା ପୂଜା ସେଟା ବି ସେମିତି ହୁଏ ଯାତ୍ରା ପଡିବ ଆଉ ସେଟା ସେମତି ଦଶ ପନ୍ଦର ଦଶଟା ଉଁ ଦଶଟା ଭଳିଆ ହବ ମେଢ ସେଟା ହୁଏ ସବୁ ପୂଜା ପର୍ବ ଆମ ଗାଁରେ ବ ବଢିଆ ହୁଏ ବଡ ଗାଁ ପୁରା।
ବଡ ଗାଁ ବୋଲି ସବୁ ପୂଜା ତମେ କହୁଚ ବଢିଆ ସେ ହୁଏ। ତାହେଲେ ଆମ ଆଡେ ବି ଗଣେଶ ପୂଜା ହୁଏ ସେମିତି ଭଲ ହୁଏ ଏଁ ସବୁ ନୂଆ ନୂଆ ସବୁ ମେଢ ସବୁ ଅଲଗା ଅଲଗା ଏଁ ସବୁ ମେଢ ସବୁ ତିଆରି ସବୁ ବର୍ଷ ଅଲଗା ଅଲଗା ନୁ ହୁଏ। ଭଲ ହୁଏ କିନ୍ତୁ ଯେହେତୁ ଆମ ଇଏ ଆମେ ଆମ ପଟ ପୂଜା ପର୍ବ ସବୁବେଳେ ପାଳନ କରୁଚୁ ତ ରହିକି ଗାଁରେ କିନ୍ତୁ ଏ ବର୍ଷ ତମେ ଯେହେତୁ କହିଲଣି ତମ ଆଡ଼େ ସବୁ ଓଷା ବହୁତ ବଢ଼ିଆସ ହୁଏ ଯେହେତୁ ବଡ଼ ଗାଁ ସବୁ ବହୁ ଥିବେ ତ ବହୁତ ଭଲ ରହୁଥିବେ ତ ନିହାତି ଏଇ ବର୍ଷ ଯିବୁ ଆମେ ସବୁ ତମ ଗାଁକୁ। ସବୁ ପୂଜାର ଅଁ ଗଣେଶ ପୂଜା କର୍ମାକୁ ଯିବୁ ଆଉ ଯିବୁ।
ଉଂ ତମେ ବି ହଉଚି ବହୁତ ମେଢ ଆଉ ପୁରା ଉଂ ରାବଣ କରିକି ଯୋଉ ପଡ଼ନ୍ତି ସେ ଦଶହରାକୁ
ସେଟା ତ ଦଶହରାରେ ହୁଏ।
ହଁ ରାବଣ ପୋଡି ଭଲସେ ହୁଏ। ଆଉ ଯାତ୍ରା ବି ପଡେ। ବଢିଆ ସେ ଯାତ୍ରା ହୁଏ ଆଉ ବହୁତ ମେଢ ବି ବହୁତ ବଢିଆ ବଢିଆ ମେଢ ସବୁ କରାଯାଏ। ତମେ ଆସିବ ନିହାତି ଦଶହରାକୁ ଏ ବର୍ଷ ତମେ ଆସିବ ତମ ଘର ଲୋକ ସମସ୍ତଙ୍କ ସାଙ୍ଗରେ ସାଙ୍ଗସାଥି ହଉ ଯଦି ପାଖାପାଖି ଆସି ସେଇ ଟାଇମ ରେ ବି ଛୁଟି ଛୁଟି ଦିଆଯାଇ ହଁ ତ ତମେ କି ଫି ଥିବୁ ଝିଅରେ ବି ଛୁଟି ଥିବ ସ୍କୁଲ ଝିଅକୁ ଧରିକି ଆସିବ ସମସ୍ତେ।
ତମ ଆଡେ ଦଶହରାରେ ଦଶହରରେ ଯୋଉ ରାବଣ ପୋଡି ହୁଏ। ଆଉ କଣ ହୁଏ?
ଆଉ ସବୁ ଯୋଉ ଖଣ୍ଡା ସବୁ ପୂଜା ହୁଏ ତ ଜାଣିଥିବ।
ସେଗୁଡା ତ ଯୋଉ ହୁଏ ସେ କାଷ୍ଟ ନେଇକି ହୁଏ। କିନ୍ତୁ, ତମ ଆଡେ କଣ ମୁଁ ଶୁଣିଥିଲି ଗୋଟେ ବଳଦ ଦଶରା ବଳଦ ଗୋଟେ
ହଁ ବଳଦ ସବୁ ଥାଆନ୍ତି ଯୋଉ ବଳଦ ସବୁ ସଜ କରିକି ପୁରା ଡେଲି ସନ୍ଧ୍ୟା ବଳେ ସେ ପୁରା ଚାରିଆଡେ ମାର୍କେଟରେ ପୁରା ଗାଁ ଭିତରେ ପଶିକି ଚାରିଆଡେ ବୁଲିବେ ସେଇଟା ଯାତ୍ରା। ସେମାନେ ମାନେ କାହାକୁ ମାରନ୍ତିନି ସଜବାଜ ହେଇକି ସୋ ବାଜା ଫାଜା ବାଜୁଥିବ ସବୁ। ଉଁ ବଳଦ ଯାତ୍ରା ସେଟାକୁ କୁହନ୍ତି। ସେଇଟା ଫେମସ ପୁରା ଆମ ଏପଟେ। ଏ ସମସ୍ତେ ଆସନ୍ତି ବାହାରୁ ମାନେ ଦୂର ଲୋକ ବି ଆସନ୍ତି ସେଇ ଜିନିଷ ଟା ଦେଖିବା ପାଇଁ। ଯୋଉଆଡେ ଯୋଉଟା ସେ ବଳଦ ନାଚି ନାଚି ତାଙ୍କର କାହାକୁ ମାରିବେନି ସେ ସଜ ପୁରା ହେଇଥିବେ ତାଙ୍କୁ ସଜେଇ ଦେଇଥିବେ ସେଇଟା ପୁରା ବି
ହଁ ମୁଁ ସେଟା ଶୁଣିଥିଲି କେବେ ଦେଖିନି।
ଆଉ ଏଇ ବର୍ଷ ତାହେଲେ ନିହାତି ଆସିବେ ଛୁଟି ବି ଥିବ ଛୁଆଙ୍କର ନିହାତି ଧରିକି ସବୁ ଫ୍ୟାମିଲି ଲୋକଙ୍କୁ ଧରିକି ସମସ୍ତଙ୍କୁ ଆସିବେ। ଦଶହରାରେ ରହିବେ ରହିକି ଆଉ ଦେଖିବ ସବୁ ଜିନିଷ କିନ୍ତୁଦଶହରା ବହୁତ ବଢିଆ ହଉଛି ଆମ ଏପଟେ।
ହୁଁ ହୁଁ କେତେ ଦିନ ହୁଏ ଦଶ ଦିନ ପୁରା? ଦଶ ଦିନତ ହଉନଥିବ ଛଅ ଦିନଠୁ ହଉଥିବ ବେଶୀ ଆଉ। ମାନେ ଷଷ୍ଠୀ ଷଷ୍ଠୀ ସପ୍ତମୀ ଅଷ୍ଟମୀ ନବମୀ ଦଶମୀ ହଉଥିବ ଆଉ।
ଅ ହଁ ଯାହାବି ହେଲେ ହୁଏ ସବୁ ପୂଜା ତ ହୁଏ କିନ୍ତୁ, ତା ପୂର୍ବରୁ ପୁରା ସଜାସଜି ପୁରା ହେଇକି ମାନେ ଡେଲି ବଳଦଙ୍କୁ ପୁରା ମାସେ ପୂର୍ବରୁ ବି ଆଉ ଟିକେ ମାନେ କାଳେ ଲୋକ ଏତେ ଗହଳିରେ ସେମାନେ କିଛି ଇଏ କରିବେ ବୋଲି ବୁଲାଯାଏ କିନ୍ତୁ ଯାତ୍ରା ଟାଇମ ରେ ଯେମିତି ପୁରା ବଜାର ମାର୍କେଟ ସବୁ ସଜା ହେଇଥିବ ସେମାନେ ବୁଲୁଥିବେ ଯେମତି ବେଶୀ ଟିକେ ଭଲ ଲାଗେ। ଆଉ ପୁରା ଲାଷ୍ଟ ଦିନ ତ ପୁରା ଭସାଣି ହୁଏ ତ ବହୁତ ବଢିଆ। ପୁରା ଆଜି ହବ ଧର ଏତେଳୁ ଆରମ୍ଭ ହବନି ଯେ କାଲି ଉ ପୁରା ସକାଳ ଦଶ ଏଗାର ବାଜିଯାଏ। ବଡ ଗାଁ ନା ବୁଲିକି ସରିଲା ବେଳକୁ ସେଇଟା ହିଁ ଦେଖିବାକୁ ବହୁତ ବଢିଆ ଲାଗେ ଲୋକ ଦୂର ବାଟରେ ବି ଆସିକି ରହିକି ପୁରା ସେଇଠି ଦେଖନ୍ତି। ତ ତମେ ଏ ବର୍ଷ ନିହାତି ଆସିବ ସମସ୍ତଙ୍କୁ ଧରିକି। ଆଉ ଗୋଟେ ଜିନିଷ ଦେଖିବ ଦେଖିନ ବି କହୁଛ ଆମ ସେଇ ବଳଦ ଯାତ୍ରା ସେ ସବୁ ଦେଖିବ ଆଉ।
ହଁ ତମେ ଆସ ଦୁର୍ଗା ପୂଜାରେ ମୁଁ ଯିବି ତମେ ଲକ୍ଷ୍ମୀ ପୂଜାରେ ଆସିବ ଆମର ଦେଖିବ ଆଉ।
ହଁ ନିହାତି।
ଆମର ଲକ୍ଷ୍ମୀ ପୂଜାରେ ଯୋଉ ଭସାଣି ହୁଏନି ନା ଆମର ସେ ଭସାଣିୀ ଟା ପୁରା ଫେମସ ମାନେ କଣ କହିଲ ପଶ୍ଚିମ ଓଡିଶା ରୁ ସେ ଯୋଉ ସମ୍ବଲପୁରୀର ବ୍ୟାଣ୍ଡ ପାର୍ଟି ସବୁ ଆସେ ମାଦଳ ବାଜା ଆଉ ସମ୍ବଲପୁରୀର ଯୋଉ ଝିଅ ମାନେ ନାଚନ୍ତି। ସେଗୁଡାକ ଆସନ୍ତି ସେମାନେ ଘଣ୍ଟ ପାଟି ତାଙ୍କର ଗୋଟେ ଆସେ ବଢିଆ ଭାଗରେ ହୁଏ ଭସାଣି ଟା ସବୁ ପୁରା ସାଇଜ ରେ ଆସନ୍ତି ଘଣ୍ଟ ପାଟି ମାଦଳ ବାଜା ଆଉ ସମ୍ବଲପୁରୀର ଯେତେକ ତାଙ୍କ ଇଏ। ସେ ସବୁ ଆସନ୍ତି ନାଚଛନ୍ତି।
ବହୁତ ବଢିଆ ଲାଗୁଥିବ ତାଙ୍କ ସବୁ ବାଜା ଇଏ ସବୁ ନାଚିବା ଗୋଟେ ଅଲଗା ସବୁ ବଢିଆ ତାଙ୍କର ସବୁ ଯାହା ତମେ ଦେଖିଛ ତମକୁ ତ ବହୁତ ଭଲ କହୁଛ ହଉଛ ନିହାତି ଏ ବର୍ଷ ଆମେ ଯିବୁ ଆଉ ତମେ ବି ଆସିବ। ଆଉ।
ଆଉ କଣ କୁହ?
ଆଉ ତମର ହୋଲି ଖେଳ କେମିତି ସବୁ ହୁଏ ଦୋଳ ଯାତ୍ରା।
ହୋଲି ପୁରା ବଢିଆ ହୁଏ। ଯେତେଟା ସାହି ଆମର ସେତେଟା ଦଳ ବାହାରିକି ଗାଁ ଟା ଗାକୁ ବୁଲିବେ ରଙ୍ଗ ଲଗେଇବେ ସମସ୍ତଙ୍କଠି ସାଙ୍ଗସାଥି ବୁଢା ବୁଢୀ ସମସ୍ତଙ୍କଠି ଲଗେଇବେ ରଙ୍ଗ ଗୋଟେ ପଣା ବି କରନ୍ତି ସେଥିରେ ଗୋଟେ ହୋଲି ଦିନ ବି ଗୋଟେ ଭାଙ୍ଗ ପଣା ହୁଏଛନ୍ତି ପଣା ସଂକ୍ରାନ୍ତିରେ ହୁଏ ହୋଲି ଦିନ ବି ଗୋଟେ ହୁଏ ସେ ପିଇକି ସବୁ ପୁରା ଯେତେଟା ସାାଇ ସେତେଟା ଦଳ ବାହାରିବେ ଗାଁ ଟା ଗାଙ୍କ ପୁରା ବୁଲିବେ।
ମତେ ତ ମତେ ତ ହୋଲି ବହୁତ ବଢିଆ ଲାଗେ। କାରଣ ଦୋଳ ଯାତ୍ରା ସହିତ ନିଜେ ବି ଟିକେ ରଙ୍ଗ ସାଙ୍ଗସାଥିଙ୍କ ସାଙ୍ଗରେ ରଙ୍ଗର ଯୋଉ ପର୍ବ ଟା ପାଳନ କରାଯାଏ। ମତେ ବହୁତ ବଢିଆ ଲାଗେ ହୋଲି ତ ସବୁବେଳେ ତ ଆମେ ଆମ ଏପଟ ସାଙ୍ଗ କି ଘର ଲୋକଙ୍କ ସାଙ୍ଗରେ କରୁଛୁ ତମେ ବି ତମେ ଆସିବ ନହେଲେ ତମେ ତ କହୁଛ ତମ ଆଡେ ବହୁତ ବଢିଆ ହୁଏ ମୁଁ ବି ନହେଲେ ଯିବି।
ତମର ହୋଲି ଖେଳକୁ ତମେ ଡରନି ଖେଳ ହୋଲି।
ଆ ଡରୁ କଣ ଆମେ ମାନେ ଆମେ ସାଙ୍ଗସାଥି ଆମ ଘର ଲୋକଙ୍କ ସହିତ ଖେଳୁ ବେଶୀ ବାହାରକୁ ମାନେ
କଣ କହିଲ ନାଇ ନାଇଁ ଯୋଉ ରାସାୟନିକ ସାର ଏ ଯୋଉରେ ଆପଣ ରଙ୍ଗ ଗୁଡାକ ନୁହଁ କି କେମିକାଲ ଦେଇକି କରୁଛନ୍ତି ସବୁ। ମୁଁ ସେଥିଲାଗି ଡରେ ଆଖିର କାଳେ ପଡିଯିବ ବୋଲି।
ଓ ନାଇଁ ଆମେ ସେ ରଙ୍ଗକୁ ବେଶି ଖେଳୁନା ଆମେ ଅବିର ଯୋଉ ଲ ସେ ଖେଳୁ ଆମେ ଖଳୁ ଆମେ ସେ ଖା ଅବିର ରଙ୍ଗରେ ଖେଳୁ ଆଖି ପାାଖି ଚାରିଆଡେ ବି ମାରୁନା କାଳେ। ଶିରରେ ବି ଗୋଟେ ବା ବାସ ଆସିବ ବୋଲି ମରା ହଉଛି କାଳେ କିଛି ଇଫେକ୍ଟ ପଡିବ ବୋଲି ଆମେ ଅବିରରେ ଖାଲି ନର୍ମାଲ ଏମତି ରଙ୍ଗର ଲଗା ଲୁଗେଇ ହେଇ ଖେଳୁ ଗୋଟେ ମଜା ଲାଗେ ଯେହେତୁ ବର୍ଷକୁ ଗୋଟେ ଗୋଟେ ପର୍ବ ଥରେ ଥରେ ପଡେ ତାକୁ ବି ଆମେ ଉପଭୋଗ କରିବା କଥା କାରଣ ଆଜିକାଲି ଛୁଆ ମାନେ ବାହାରେ ରହୁଛନ୍ତି କୌଣସି ଜିନିଷ ଉପଭୋଗ କରୁନାହାନ୍ତି ଖାଲି ଏମିତି ସାଙ୍ଗ ସାଥିରେ ଏମିତି କିନ୍ତୁ ଆମେ ଗାଁ ରେ ଯେହେତୁ ରହୁଛେ ଆମେ ସବୁ ପର୍ବପର୍ବାଣୀକୁ ଉପଭୋଗ କରିବା ଦରକାର। ଉ ତ ବହୁତ ଭଲ ଲାଗେ ମତେ ହୋଲି ମୁଁ ନହେଲେ ଭାବୁଛି ଏ ବର୍ଷ ତମ ଗାଁକୁ ଯ ଏ ସବୁ ପର୍ବ ଏ ବର୍ଷ ତମ ଗାଁ ରେ ହିଁ ଟିକେ ସେଲିବ୍ରେସନ କରିବା କାରଣ ସବୁବେଳେ ମୁଁ ତ ଆମ ଗାଁ ରେ କରୁଛି ଆମ ସାଙ୍ଗସାଥି କି ଘର ଲୋକଙ୍କ ସାରେ ଏ ବର୍ଷ ତମ ସାଙ୍ଗରେ ନିହାତି ସବୁ ପର୍ବରେ ରହିବାକୁ ଚେଷ୍ଟା କରିବି ଆଉ।
ସମସ୍ତେ ପୁରା ପଳେଇ ଆସିବ। ଏକାଥରେ ଦୋଳ ମେଲଣ ତମ ଆଡେ ହୁଏ କି ଆମର ବଢିଆ ହୁଏ ଦୋଳ ମେଲଣ ଗୋଟେ ଏସେଇ ହୋଲିର। ହେଲା କି ବଢିଆ ହୁଏ ପୁରା ରାତି ରାତି ଦିଟା ରୁ ଆରମ୍ଭ ହବ ସକାଳ ଦଶଟା ଏଗାର ଏଟା ପର୍ଯ୍ୟନ୍ତ
ସେମିତି ହୁଏନି ଆମର ଏପ ଏପଟେ ଦୋଳ ଅଳ୍ପ ହୁଏ, କାରଣ ଦୋଳ ଯାତ୍ରାରେ ଅଳ୍ପ ଦି ତିନିଟା ଦୋଳ ଠାକୁର ଯାଆନ୍ତି ଅଳ୍ପ ହୁଏ ମୁ ରାତି ସାରା ନୁହେଁ ବା ସନ୍ଧ୍ୟା ବେଳୁ ଆରମ୍ଭ କରନ୍ତି ଅଧା ରାତି ପର୍ଯ୍ୟନ୍ତ ହୁଏ ସରିଯାଏ ତାପରେ ଆଉ।
ଦୋଳ ମେଲଣ ରେ ଯୋଉ ଇଏ ହୁଏ ନା ବିମାନରେ ଠାକୁର ଯାଆନ୍ତି। ପୁରା ସାଇ ସାଇ ବୁଲିବେ। ନା ସେ ଅବିର ଖେଳ ହବ କୀର୍ତ୍ତନ ପୁରା ହଉଥିବ ବାହାରୁ କୀର୍ତ୍ତନଆ ବି ଆସନ୍ତି ବାହାରୁ ବିମାନ ଆସନ୍ତି, ଠାକୁର ଧରିକି ସେମାନେ ଗାଁ ଗାଁ ସବୁ ଆସନ୍ତି ତାଙ୍କ ଭିତରେ ଗୋଟେ ସନ ହୁଏ ଯିଏ ଭଲ ସଜେଇଥିବ ସେ ଯୋଉ ଇଏଟାକୁ ବିମାନ ଟାକୁ ଠାକୁରଙ୍କର ଯିଏ ସଜେଇଥିବ ଭଲ ତାଙ୍କର ଆଉ କୀର୍ତ୍ତନ ବି ଭଲ ହଉଥିବ ଗୀତ ଭଲ ବୋଲୁଥିବେ ନାଚୁଥିବେ ଭଲ ସେମାନଙ୍କୁ ପ୍ରାଇଜ ଦିଆ ହୁଏ ଆମ ଗାଆଁରେ। କମ୍ପିଟିସନ ହୁଏ।
ହୁଏ ବିମାନରେ ଠାକୁର ଯାଆନ୍ତି। ହଉ ଆମେ ପରେ କେତେ? କେତେବେଳେ କଥା ହବ ଆ
ହଉ ହଉ ରଖ।